ବନ୍ଧୁ
ନମସ୍କାର
ନମସ୍କାର ନମସ୍କାର ଆଉ ଆପଣ ଆଜ୍ଞା କୁହନ୍ତୁ
ତମର ଆଜି ମୋର ଗୋଟେ ସାଙ୍ଗସହ କଥା ହଉଥିଲି ସେ ତା ଛୋଟ ବେଳ କଥା କହୁଥିଲା ମତେ ବହୁତ ଖୁସି ଲାଗିଲା ଆମ ଛୋଟ ବେଳ କଥା ଆଜି ଯାହା ଆମେ ଟିକେ ଟେ ଗପିବା ମତେ ଲାଗୁଛି ଟିକେ ଭଲ ଲାଗିବ ଆଜି ପାଗବି ଭଲ ଦେଇଛି ମୋ ଛୋଟ ତୋ କଥା ଆଜି ଟିକେ ମନ ପଇଲା
ଆଜ୍ଞା ମୁଁ କହିବାକଥା ବନ୍ଧୁ ଆପଣଙ୍କ ଆଡେ ବର୍ଷା ହେଇଛି କି ଆମ ଇଆଡେ ତ ବହୁତ ମାତ୍ରାରେ ସକାଳୁ ବର୍ଷା ବର୍ଷା ହେଇକି ଗଲାଣି ଆପଣ ଇଆଡେ ବର୍ଷା ହେଇଛି ନା ନାଇଁ କହିବେ ଟି ତାପରେ ଆମେ ଆମ ଛୋଟ ବୋଳର କଥା କଥାବାର୍ତ୍ତା ହବା
ହିଁ ମୁଁ ଉଠିଲା ସମୟରେ ସେତେବେଳେ ହେଇଥାଏ ଛଅଟା ପଚାଶ ମୁଁ ଯେତେ ଉଠିଛି ବିଜୁଳି ଘଡଘଡି ସହିତ ବୁନ୍ଦାଏ ବୁନ୍ଦାଏ ବର୍ଷା ପଡୁଥାଏ ମୁଁ ଉଠିଛି ଝର କାପଟେ ଅନେଇଥାଏ ସେ ମୁହୂର୍ତ୍ତ ମୁଁ ଛୋଟ ବୋଳେ ଯୋଉ ଯେତେବେଳେ ଦେଖୁ ସେଇ ସମୟରେ ସ୍କୁଲ ଯିବା ସମୟରେ ବର୍ଷା ଆମ ମନକୁ ବହୁତ ଖୁସି ଦଉଥିଲା ଆଜି ମୁଁ ଝରକା ପଟେ ଯେତେବେଳେ ଅନେଇଛି ମତେ ସେଇ ପୂର୍ବର ସ୍ମୃତି ପିଏଇଦେଲା ଆଉ ଏଲାଗିଲା ପୂର୍ଵ ସ୍ମୂର୍ତ୍ତି ତାକୁ ଜୀବନ୍ତ ମତେ ଫିଲ କରେ ଯୋଉ ଅନୁଭୂତ କରରେଇ ଦେଲା ଏବଂ ମୁଁ ଆଜି ଯେହେତୁ ମନର ପଇଲା ତମେ ପ୍ରିୟ ସାଙ୍ଗ ଭିତରୁ ଗୋଟିଏ ମୁଁ ସେଥିପାଇଁ ତମକୁ ବାଛିଚି ଆମ ପିଲାଦିନର କଥା। ହବା ପାଇଁ
ମୁଁ ତ ପ୍ରାୟତଃ ଆମ ଛୁଆ ବେଳେ ମୁଁ ଆପଣଙ୍କ ସହିତ ବହୁତ ସାଙ୍ଗ ହୋଇଥାଏ। ସାଙ୍ଗ ହେବା ଦ୍ଵାରା ମୁଁ ତ ପ୍ରାୟ ଆପଣଙ୍କ ସହିତ ଆମର ଗାଁ ସ୍କୁଲ ପ୍ରଥମ ରୁ ପ ପଞ୍ଚମ ସହିତ ଗଲି ଆପଣଙ୍କ ସହିତ ମୋରବି ଆଉ ତ ଭଲ ଭଲ ବହୁତ ସାଙ୍ଗ ଅଛନ୍ତି କିନ୍ତୁ ମୁଁ ଆପଣଙ୍କ ସହିତ ପ୍ରଥମରୁ ପଞ୍ଚମ ସାଙ୍ଗେ ଯାଏ ପଞ୍ଚମରୁ ପରେ ଆମର ବି ଆଉଗୋଟେ ସ୍କୁଲ କୁ ଉଁ -ଉଁ ଆମ ପାଠ ଗଲା ଷଷ୍ଠ ରୁ ଦଶମ ପ ଷଷ୍ଠ ର ଦଶମ ପର୍ଯ୍ୟନ୍ତ ଯିବା ପକ୍ଷରେ ଆମେ ଦୁଇ ବି ସାଇକେଲରେ ଗଲେ ନାହିଁ ଆମର ଯେ ଯେପରିକି ଆମେ ଦୁଇ ଜଣ ଚାଲି ଚାଲିଗଲେ। ଆମ ଆଗରେ ବହୁତ ପିଲା ସାଇକେଲ ନେଇକି ବିୁଦ୍ୟାଳୟକୁ ଯାଉଥିଲେ। ଆଉ ବହୁତ ପିଲାବି ଆମ ଆଖି ଆଗରେ ପଡିଯାଆନ୍ତି ସାଇକେଲ ଦ୍ଵାରା ଆଉ ଆମେ ହସି ହସିକି ଆମ ଦିନ ପଳାଏ। ଆଉ ଆପଣଙ୍କର ଦିନ କେମିତିକି ଆପଣ ସେ ସବୁ କଥା ମନେ ରଖିଛନ୍ତି ନା ନାଇଁ?
ହଁ ଏଇଟା ଠିକ କଥା କହିଛ ମୁଁ ଆମେ ପଥମରୁ ପଞ୍ଚମ ଗୋଟାଏ ସ୍କୁଲରେ ପଢିଲେ ଯେହେତୁ ଆମ ଗାଁ ସ୍କୁଲରେ ପଢିଥିଲେ ତାପରେ ଆମେ ଷଷ୍ଠରୁୁ ଦଶମ ପାଇଁ ଅଲଗା ସ୍କୁଲକୁୁ ବା ଆମ ଗାଁର ଟିକେ ଦୂରରେ ସ୍ଥାନାନ୍ତର କଲେ ଯାହାଫଳରେ ଆମେ ସେଥିପାଇଁ ସଂଘର୍ଷ ସମୟ ମୋର ଦିନ ମନ ରହିଛି ପଡିଛି ମଧ୍ୟ ଆମ ସାଙ୍ଗ କିଛିଟା ସାଙ୍ଗ ଭିତରେ ତାଙ୍କସମ ମାନଙ୍କ ସାଇକଲ ଥାଏ ଆମେ ଚାଲି ଚାଲି ବିଲୋ ମଝିରେ ଯାଉଥାଉ। ଖରା ବର୍ଷା ହଉ ସେଇ ଚାଲି ଚାଲି ଗୋଟାଏ ବୋଳେ ସେମାନେ ଆମକୁ ଯଦି ଆଣି ସେ ଆଣିଲି ନହେଲେ ଆମେ ଏ ନିଜେ ସେମିତି ଚାଲି ଚାଲି ଆସୁଥାଉ ସେ ସଂଘର୍ଷ ସମୟ ମନପଡିଗଲେ ବହୁତ କଷ୍ଟଦାୟକ ଅନୁଭୂତ ହଉଛି।
ଆଜ୍ଞା। ଆମ ଗାଁରେ ତ ପ୍ରାୟ ମୋର ବହୁତ ସାଙ୍ଗଥିଲେ ତାଙ୍କର ଯେଏ ପରିକି ତାଙ୍କ ଭଉଣୀଙ୍କ ବାହାଘରରେ ସେସବୁ ବହୁତ ଜିନିଷ ତାଙ୍କ ବ୍ୟାଗରେ ଆଣି ଆମକୁ ଖାଇବାକୁ ଦିଅନ୍ତି ଯେପରିକି ପୁରୀ ଆଉ ଗୋଡା କି ଆଳୁଚପ କିପରିକିି ଆମ ଗୁଲୁଗୁଲାସବୁ ନେଇକି ଆସନ୍ତି ଆଉ ସିଏତ ଛୁଆ ବେଳର ସ୍ମୃତି ସବୁ ଥାଏ ସେ ଆଣିବା ଦବା ସମୟରେ ଆଉଥରେ ବିକୁ ଦେଇ ସାରିବା ପରେ ମୁଁ ଖାଇସାରିବା ପରେ ସେ କୁହନ୍ତି କି ତୁମୋର ଏସବୁ ଜିନିଷ ଖାଇଛୁ। ତୁ ମତେ ଦେ ଫେର ଆ ମୁଁ ଏସବୁ ଜିନିଷରେ ଆପଣ କଣ ଏବେ ଯୋଉ ବଡ ହେଲେଣି ଏସବୁ ଅନୁଭୂତି କରିପାରୁଛନ୍ତି ନା ନାଇଁ? ସେ ସବୁ ଛୁଆ ବେଳର କଥା ସବୁ ଆପଣ ଟିକେ କହିବେ।
ସେ ସମୟରେ ମୋର ମନେ ଅଛି ଆମେବେ ଗାଁ ସ୍କୁଲ ପଢିଥାଉ ଦିଟା ଆମ ସାଙ୍ଗ? ଥାନ୍ତି ମୋର ତାଙ୍କ ନାଁ ବି ବହୁତ ଭଲ ଭରେ ମନେ ଅଛି କିନ୍ତୁ? ସେମାନେ ଟିକେ ସେଇ ସମୟରେ ଦୁଷ୍ଟଦାୟକ ଥିଲେ ଯାହା ଫଳ ଆମକୁ ପିଲାମାନଙ୍କୁ ହଇରାଣ କରିକି ତାଙ୍କୁ ଖୁସି ଲାଗୁଥିଲା। ଏବଂ ଯୋଉ ପୂର୍ବରୁ ଯୋଉ ଜିନିଷ ଦେଇଥିବେ ସେଇ ଦିନ ତାକୁ ଖେଞ୍ଚିକି ଆମକୁ କଷ୍ଟ ଦେ ବେ କହିବ ମୁଁ ଆମେ ତମକୁ ଯେତିକି ଦିନ ଯେତିକି ଟାଇମ ରେ ସୂର୍ଯ୍ୟ ଦଉମ ଉଦୟ ହେଇଥିଲା ସେଇ ଟାଇମରେ ଆମର ଜିନିଷ ଖାଇବାକୁ ଦିଅ ନହେଲେ ଆମର ସଦ ହ ଇଏ କର ନହେଲେ ଆମେ ତମକୁ ଏ ଆଉିନ ଆମକୁ ହଇରାଣ କରୁଥିଲେ ଏମିତି କ୍ଲାସରେ ବହୁତ ଅତ୍ୟାଚାର ମଧ୍ୟ
ଆଜ୍ଞା, ଆଉ ଆପଣଙ୍କ ସ୍କୁଲ ମୟ ଜୀବନରେ ଆପଣ ଆପଣଙ୍କର ଯଉ ଆମର ଯୋଉ ଗୋଟେ ମ୍ୟାଡାମ ଥିଲେ ତାଙ୍କ ନାମ ଥିଲା ପ୍ର ପ୍ରତିମା ଦିଦି ପ୍ରତିମା ଦିଦିଙ୍କ କାଳରେ ଆପଣ ଯେଉଁ ତିରିଶ ଟଙ୍କା କି କୋଡିଏ ଟଙ୍କା ଦେଇ ଆପଣ ଫିଷ୍ଟୀ କରିଛନ୍ତି କେବେ ପୁରୀ ତରକାରୀ? ଇ ଆମର ବେସନ ଆଳୁ ତକାରୀ ଏଇ ସବୁ ଜିନିଷ ଫିଷ୍ଟି କରାଯାଇଛି। ଆପଣ ସେ ଫିଷ୍ଟି ର ଅନୁଭୂତି ଆପଣଙ୍କୁ ମନେ ପଡୁଛି ନା ନାଇଁ କିଛି? କହି ଆ ସେ ବିଷୟ।
ସେ ମ୍ୟାଡ଼ାମ ଜଣେ ଆମକୁ ଯାହଉ ପିଲାଙ୍କମାନଙ୍କୁ ଏକତ୍ରିତ କରେଇ ଖାଇବାକୁ ଭୋଜିର ଆୟୋଜିତ କରୁଥିଲେ। ଆମକୁ ଭଲ ଲାଗୁଥିଲା ଏବଂ ଯାହା ଭଳି ଯେ ଯ ମ୍ୟା ଭଲ ହୁଅନ୍ତୁ। କଥା କୁହନ୍ତୁ ଯାହାଉ କୌଣ ସରସ୍ୱତୀ ଗଣ ପୂଜାରେ ଆମକୁ ଲୋକ ପିଲାମାନାନଙ୍କୁ ଏକଜୁଟି କରରୋଇ ପଇସା ସଂଗ୍ରହ କରରେଇ ସେ ଭୋଜିାଇ ତ ଏବେ ବି ମନେ ପଡୁଛି ସେ ସମୟ ବହୁତ ଭଲ ଥିଲା ଏବେ ପଇସା ଥାଇ ଆଉ ସେ ସାଙ୍ଗ ଆଉ ନାହାନ୍ତି।
ପ୍ରାୟତଃ ମୁଁ ଆମର ଗାଁ ସ୍କୁଲରେ ଦଶ ରୁ ପନ୍ଦର ଟଙ୍କା ଦେଇକି ଆମର ଗଣେଶ ପୂଜା ଯେପରିକି ସରସ୍ଵତୀ ପୂଜା ଏଇ ସବୁ ଦିନରେ ଦଶ ପନ୍ଦର ଟଙ୍କା ଦେଇଛି ପନ୍ଦର ଟଙ୍କା। ଶା ଦେବା ମଧ୍ୟରେ ଆମ ସ୍କୁଲ ରେ ଗଣେଶ ଠାକୁରଙ୍କ ପାଖରେ କି ସରସ୍ଵତୀ? ଠାକୁରଙ୍କ ପାଖରେ ଚୁଡା ଭୋଗ ହେଇଥାଏ, ସେପରିକି ଆମେ ପଞ୍ଚମରୁୁ ଦଶମ ଯାକେଁ ପାଠ ପଢିବାକୁ ଗଲେ ସେ ସମୟରେ ଆମର ପ୍ରାୟତଃ ଚାଳିଶ ରୁ ପଚାଶ ଟଙ୍କା ଆମର ଚାନ୍ଦା ହେଇଥାଏ। ଲା ସ୍କୁଲ ରୁ ଏଇ ଗଣେଶ ପୂଜା ଆଉ ସରସ୍ଵତୀ ପୂଜା ଲାଗି ସେଥିମରେ ଆମର ଯେପରିକି ଫିଷ୍ଟ ରେ ସବୁ ହୁଏ କି ଆମର ଭାତ, ଡାଲି, ଖଟା, ଘାଣ୍ଟ ପାସ୍, ପାମ୍ପଡ ଏଇ ସବୁ ଜିନିଷ ହୋଇଥାଏ, ଆପଣ ସେସବୁ ଜିନିଷ ମନ ରଖ ଯେ ଦ ନା ନାଇଁ ଟିକେ କହିବେ?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
ମୁଁ ତ ପ୍ରାୟ ବହୁତ ତ ମନେ ରଖିଛି ଆପଣ କେମିତି କଣ ମନେ ରଖିଛନ୍ତି ନା?
ମୁଁ ତ ମନେ ରଖିଛି କୁ ଦେଖ ମୋ ପାଇଁକା କହିବି କଣ ମୁଁ କହିଲା ବେଳକୁ ଆଖିରୁ ଲୁହ ବାହାରି ଯାଉଛି। ଏ ଫିଷ୍ଟି ହରିକାରେ ମୁଁ ଟିକେ ପିଲାମାନଙ୍କ ସବୁ ମିଶିବାକୁ ପସନ୍ଦ କରେ ଯେହେତୁ ପଇସାର ର ମୋର ସେତେବେଳେ ଅଭାବ ଥାଏ ମୁଁ ଫଷ୍ଟି ଅନିଛୁକ ସତ୍ୱେ ମତେ ମିଶିବାକୁ ବାଧ୍ୟ କରାଉଥିଲେ ମୋ ସାଙ୍ଗମାନେ ଏବଂ ମୁଁ ଫଷ୍ଟି ରେ ବହୁତ ବେଳେବେଳେ ଖୁସି ଥାଏ ବେଳେବେଳେ ଦୁଃଖ ଥାଏ ।ମୋତେ ଫିଷ୍ଟି ସେ ସମୟରେ ମତେ ଭଲ ଲାଗୁନଥିଲା ମୁଁ ଏବଂ ମିଶି ପାରୁନଥିଲି ପିଲାମାନଙ୍କ ସହ। ଯାହା ଫଳରେ ସେଇଟା ଧୀରେ ଧୀରେ ମୋ ବୟସ ବଢିଆ ସହ ଚେଞ୍ଜ ହେଲା ମୁଁ ଫିଷ୍ଟି ପ ଭୋଜି ପ୍ରତି ମୋର ଆଗ୍ରହ ଟା ଟିକେ ବଢିଗଲା ତମର ତ ପିଲାଙ୍କ ସହ ବହୁତ ଭଲ। ସେ ମିଶିବାର ମୁଁ ମିଶିପାରେ ନାହିଁ ଏ ପ୍ରତି ମୁଁ ସଦାବେଳେ ଦୁଃଖ
ପ୍ରାୟତଃ ପ୍ରାୟତଃ ଆମ ଗାଁରେ ପ୍ରାୟତଃ ସାତ ରୁ ନଅଟି ସାଙ୍ଗ ଆମର ପ୍ରାୟତଃ ଅଛନ୍ତି ବହୁ ଦୁଇଟି ସାଙ୍ଗ ତ ସେ ଛୁଆ ବେଳୁ ତ ତାଙ୍କର ମରି ଗଲେ ଆମେ ତ ତାଙ୍କ ସହିତ ବେଶି ମିଶି ପାରିଲାନି ଯେ ଛାଡ ଆଉ ପାଖରେ ସାତ ଛଅ ରୁ ସାତ ଜଣ ପାଖାପାଖି ପିଲା ଅଛନ୍ତି ସେସବୁ ସମୟରେ ଛୁଆବେଳର ସମୟ ଆପଣ ବହୁତ ମନ ପଡେ ସେ ଏବେ ଆପଣ ତାଙ୍କ ସହିତ ମିଶିକି କୌଣସି ଭୋଜି ଭାତ କରି କରୁଛନ୍ତି କି ନା ନାଇଁ ଏସବୁ ବିଷୟରେ ଟିକେ କହେ ମୁଁ ତ ଆମ ଗାଁ ପିଲାଙ୍କ ଯେବେ ବି ଯାଏ ଆମ ଗାଁକୁ ସେ ପିଲାଙ୍କ ସହିତ ଫିଷ୍ଟ ହିଁ କରେ ଆପଣ ଯାଇ ଫିଷ୍ଟ ଭୋଜି କରୁଛନ୍ତି ନା ନାଇଁ କହିବେ?
ମୁଁ ଗାଁର ତ ଛାଡିବାର ଚାରି ବର୍ଷ ସାଢେ ଚାରି ବର୍ଷ ହେଇଗଲାଣି ମୁଁ ଆଉ ଗାଁ ପିଲାମାନଙ୍କ ସହ ଏତେ ଭଲ ଭାବରେ ମିଶିବାକୁ ମୋ ପାଖରେ ଆଉ ସମୟ ହିଁ ନାହିଁ ଯାହା ଫଳରେ ଫିସ୍ଟି କଥା ଭାବିବା ତ ବହୁତ ଭୁଲ କଥା ମୁଁ ତାଙ୍କ ସହ ଘଣ୍ଟାଏ ଅଧଘଣ୍ଟା ବସି ଗପି ଵା ବି ମୋ କତିରେ ସମୟ ହେଇନାହିଁ। ନାହିଁ ସେତେ ମୁଁ ଯେବେ ବି କେବେ କଥା ହୁଏ ଏଇ ଫୋନ ମାଧ୍ୟମରେ। ଯାହାଫଳରେ ଟିକେ ହୁଏ ଆଉ ନହେଲେ ଆଉ ବସିକି ଆଉ। ସେଇଟା ହେଇପାରୁନି ସେଟା ପ୍ରତି ମତେ ଟିକେ ଟିକେ ଦୁଃଖ ଲାଗୁଛି ଆଉ କଣ କରିବା ବୟସ ବଡିବା ବି ଚିନ୍ତା ବଢି ଯାଉଛି ଆଉ ବି କିଛି କରିହବ ନାହିଁ ସାଙ୍ଗମାନାନଙ୍କୁ ହରାଇବାକୁ ହିଁ ପଡିବ।
ଆଜ୍ଞା ଆପଣଙ୍କର ସବୁଠାରୁ ଭଲ ସାଙ୍ଗ କୋଉମାନୋନ ସ୍କୁଲରେ ସ୍କୁଲ ମନେ ପ ପରେ ହେଇଗଲେ ଆପଣ ବହୁତ ଭଲ ଭଲ ସାଙ୍ଗ ଆପଣର ଲାଇଫରେ ଆସିଥିବେ କିଏ ଆପଣଙ୍କ ବହୁତ। ଭଲ ସାଙ୍ଗ ଆସିଥିବେ ସ୍କୁଲ ବେଡର ଭଲ ସାଙ୍ଗ ଏବେକାର ଭଲ ସାଙ୍ଗ ଏ ବିଷୟରେ ସବୁ ଟିକେ କହିବେ
ତୋଳୁ ମିଶି ଯାଉ। ଏହାଇକୁ ମୁଁ ପ୍ରକୃତ ବନ୍ଧୁ ଭାବେ ଏବଂ ପର ଯେଉ କଲେଜ ମାଧ୍ୟମ ହବା ପରେ। ହେ ସେଗୁରାକ କ କୃତ୍ରିମ ବନ୍ଧୁ। ବା ସେମାନେ ଆସିବେ, ଯିବେ, ତାଙ୍କର ଏତେ ସ୍ଥାୟୀ ଜୀବନରେ ବହୁତ ରୋଲ ରହିବ ବ ଦିନ ଆଗକୁ, ସେମାନେ କିନ୍ତୁ ଏତେ ମାନେ ଯେମିତି ଗାଁ ସାଙ୍ଗ ଦେଇପାରିବେ ସ ମାନେ ସମର୍ଥନ ମାନସ ମାନଷିକ ଶାନ୍ତି ସେମାନେ ବାହାରେ ସେ ସାଙ୍ଗମାନେ ଏତେ ଦେଇପାରନ୍ତି ନାହିଁ ମୁଁ ଜାଣିଛି। କିଛି କିଛି ପିଲା ଥାନ୍ତି ଦେଇପାରନ୍ତି, ବହୁତ ପିଲା ଦେଇପାରନ୍ତି ନାହିଁ। ଗାଁ ସାଙ୍ଗ ମାନେ ବହୁତ ଭଲ ଥାଆନ୍ତି, ମୁଁ ଏତିକି ଯେତିକି ଜୀବନରେ ଏଇ ଯେତି କି ବୟସ ତ ମୁଁ ଜାଣି ସାରିଲିଣି ଜାଣି ସାରିଲିଣି।
ଆଜ୍ଞା, ଆଉ ଆଜି ଆପଣ କେମିତି କଣ ଆଜିର ଦିନ ଟା କଟିଲେ ଆପଣ ସକାଳେୁ ଉଠିଲେ କଣ ଖିଆ ପିଆ କରି କରିଛନ୍ତି କଣ ମାନେ ଆପଣ ଦିନଟା କେମିତି କଣ କଟିଯି ପ୍ରାୟତଃ ଏବେ ଗୋଟେ ରୁ ଦିଟା ସମୟ ହେଲାଣି ଦିଟା ସମୟ ମଧ୍ୟରେ ଆଜି ଖିର ଖାଇଛନ୍ତି ଆପଣ ସକାଳେ କଣ ଏବେ କଣ ଖାଇବେ? ଏଇ ସବୁ ବିଷୟରେ ଟିକେ କହିବେ।
ସକାଳେ ମୁଁ ଆଜି କାକୁଡି ସାଲଟ ଆଉ ପୋଟଳ ଚିପ୍ସ ଟା କରିଥିଲି, ସେଆକୁ ଖାଇଥିଲି। କାକୁଡି ସାଲାଡ ଖାଇବାର କାରଣ, ସକାଳୁ ଖାଇଲେ ଭଲ। ଭଲ ମୁଁ ଯେତିକି ସାଙ୍ଗ ଗୋଟା ମୋର ଉପଦେଶ ଅନୁ ରେ ମୁଁ କାକୁଡି ଟାକୁ ଖାଉଛି ସକାଳୁ ଏଥକ ଆଉ ଏମିତି କିଛି ମୁଗ ହ ପାଣିରେ ପକେଇକି ଭେଦେଇକି ଖାଉଛି, ଯାହା ପ୍ରତି ମୋ ଦେହ ଟିକେ ଦୁର୍ବଳ ଥିଲାରୁ ମୁଁ ଟିକେ ପ୍ରୋଟିନ୍ ଜାତୀୟ ବା ଖାଦ୍ୟକୁ ଅଧିକ ଇଏ ଦଉଛି।
ମାନ୍ୟତା ଦେଉଛନ୍ତି।
ମାନ୍ୟତା ଦେଉଛି ଆ ମୋ ମୋ ଏ ଶରୀର ପ୍ରତି ବହୁତ ହିତକାର।
ଠିକ ଅଛି, ମୁଁ ତ ପ୍ରାୟ ସକାଳୁ ଉଠିଲି ପ୍ରାୟତଃ ଆଜି ସକାଳୁ ଉଠିବା ପରେ ମୋର ବହୁତ ଯେ ବୋଉ ଆଣିକି ପ୍ରାୟତଃ ଆମର ଛତୁଆ ଗୁଣ୍ଡ, ଛତୁଆ ଆଣିକି ଦେଲେ କହିଲେ ଛତୁଆ ପିଅ ମୋର ତ ଛତୁଆ ପିଇବା ଦ୍ଵାରା ବହୁତ ଗ୍ୟାସ୍ ହୋଇଥାଏ, ଗ୍ୟାସ ସେଥିଲାଗି ମୁଁ ବହୁତ ବୋଉଙ୍କ ଉପରେ କହିଲି ଯେ ମୋର ଗ୍ୟାସ୍ ହେଇଯାଉଛି, ମୁଁ ଏବେ ଛତୁଆ ଖାଇବିନି ବୋଉ କହିଲେ ନାଇଁ ଟିକେ ଛତୁଆ କଣ ଖାଇଦେ? ପ୍ରାୟତଃ ଛତୁଆ ଖାଇବା ପରେ ପରେ ମୁଁ ଆମର କଣ ପଖାଳ ଖାଇଲି। ଏଇ ସବୁ ଜିନିଷ ଖାଇଛି, ଆଜ୍ଞା, ଆପଣ ଏବେ ଜୟ ଜଗନ୍ନାଥ। ଆଜ୍ଞା ଆପଣ କଣ କରନ୍ତୁ? ଜୟ ଜଗନ୍ନାଥ।